ରାଧେ ରାଧେ।
ହ
ତୁମ କଥା କିଛି ଭଲରେ ଶୁଣା ଯାଉନି। ହ୍ୟାଲୋ।
ମୋ କଥା ଆପଣଙ୍କୁ
ଭଲରେ ଶୁଣା ଯାଉନି ଲାଗୁଚି କିଛି ବୋଧେ ଅସୁବିଧା ଅଛି।
ଆପଣ ଟିକେ ଭଲସେ କହିବେ।
କିଛି ଶୁଣାଯାଉନି ଆପଣଙ୍କ କଥା କିଛି ଅସୁବିଧା ଅଛି ବୋଧେ?
ମତେ ଲାଗୁଚି ଆପଣ ଦୂରକୁ ଯିବା ଦରକାର।
ବାହାରେ ବର୍ଷା ହଉଚି ଦୂରକୁ କେମିତି ଯିବି?
ବର୍ତ୍ତମାନ ଆପଣଙ କଥା ମତେ ସମ୍ପୂର୍ଣ୍ଣ ଭାବରେ ଶୁଣାଯାଉଛି।
ଆଛା କଣ କରୁଥିଲୁ?
କହନା ଆଜି କାଲି ରାତି ପାଖରୁ ତ ବରଷା ହଉଛି।
ହୁଁ ବର୍ଷା ତ ସବୁଆଡ଼େ ହେଉଚି।
ବସାରେ ଫୁଲବାଣୀ ସହର ଅଧା ବୁଡ଼ିଗଲାଣି।
ସହର ବୁଡ଼ିଗଲାଣି ଭାସିଗଲାଣି ପାଣି ପାଣି ପାଣି ଚବିଶ ଘଣ୍ଟା ହେଲାଣି ବର୍ଷା ପୂରା ଲାଗି ରହିଚି। ଆମ ଘର ଭିତରେ ବି ପାଣି ପଶିଗଲାଣି।
ଆମ ଆମ ଘରେ ତମ ଘର ଭିତରେ ପାଣି ବସିଲାଣି ଆମ ଘର ଭିତରୁ ପାଣି ବାହାରୁଚି।
ସେ କଣ କରିବା ବର୍ଷା ଦିନ ତ ବର୍ଷା ହବ ହିଁ, କିନ୍ତୁ ଏମିତି ଅନବରତ ବର୍ଷା ହେଲେ କେମ ଏତେ କଣ ଚାଲିବ କିଛି ବୁଝାପଡୁନି।
ମତେ ଲାଗୁଛି ଇଏ ନା ବର୍ଷା ଦିନିଆ ବର୍ଷା ନୁହଁ।
ହଁ କଣ ଲଘୁଚାପ ହେଇକି ବର୍ଷା ହଉଛି।
ମତେ ବି ସେଇୟଆ ଅନୁଭବ ହଉଛି ଏଇ ବର୍ଷା ଟା ଲଘୁଥିବା ଜମିତ ବର୍ଷା ହେଇଥିବ। କାଲି ଛଅ ଦିନ ହେଲାଣି ବର୍ଷା କମିବାର ଯଦି ନା ନଉନି। ଏଇ ବର୍ଷାରେ କଣ କରିବାଟା ସବୁଠୁ ଭଲ ରହିବ?
କଣ କରିବୁ ବସିକି ଗରମ ଗରମ କିଛି ପକୋଡି ଛାଣିକି ଖାଆ ଭଲ ଲାଗିବ।
ମତେ ଟିକେ କହିବୁ କି ପକୁଡି କେମିତି ବନାନ୍ତି?
ଆଚ୍ଛା ତତେ ପକୁଡି ବନେଇବା ଆସୁନି ନା ତ ଠିକ ଅଛି। ମୁଁ ଯେମିତି କହୁଛି ସେମିତି ବନା ବସେଇକି।
କହ।
ବେସନ ବେସନ ଅଛିଟି?
ହଁ ଅଛି।
ବେସନ ଆଣିବୁ ସେଥିରେ କିଛି ମସଲା ଯେ ତି ହଳଦୀ ଗୁଣ୍ଡ କଞ୍ଚା ଲଙ୍କା କାଟିକି ପକେଇବୁ। ପିଆଜ କାଟିକି ପକେଇବୁ। ଭୃଷଙ୍ଗ ପତ୍ର କାଟିକି ପକେଇବୁ। ବିନା ପିଆଜରେ ଯଦି ଖାଇବାକୁ ଚାହୁଁଛୁ ତାହେଲେ ପିଆଜ ପିଆଜଟା ତୁ ବାଦ୍ ଦେଇଦେବୁ। ପିଆଜ ପକେଇବା ଦରକାର ନାହିଁ। ସେଥିରେ ଟି କିଏ ଖାଇବା ସୋଢ଼ା ଟିକେ ଲୁଣ ଟିକେ ହଳଦୀ ଗୁଣ୍ଡ କଞ୍ଚା ଲଙ୍କା ଅଦା ଅଦାକୁ ଛେଚିକି ଦେଇପାରୁ। ନହେଲେ ଚଳିବ। ତାକୁ ବି ଯଦି ଅଦା ନ ପକାଇଲେ ବି ଚଳିବ। ତାପରେ ତା କୁପ୍ତାର ଘୋଳ ବନେଇବୁ। ନା ବେଶୀ ମୋଟା ବନେଇବୁ ନା ବେଶୀ ପତଳା ବନେଇବୁ। ଟିକେସ୍ ବା କୁ ସନ୍ତୁଳିତ ରୂପରେ ଊ ସେଇ ବେସନ ଘୋଳଟାକୁ ପ୍ରସ୍ତୁତ କରିବୁ। ତାପରେ ତେଲ ଗରମ ହେଲା ପରେ ବସି ତେଲରେ ଛାଣିବୁ। ତା ସହ ଗରମ ଗରମ ଗୁଜୁରାତ ଦିଅ ଚାହା ଟିକେ ବନେଇକି ପକୁଡି ଆଉ ଚାର ମଜା ଉପଭୋଗ କରିବୁ ଏଇ ବର୍ଷାରେ।
ତାସ ମୁଁ କିଛି ଏମିତି କିଛି ହଁ ଚଟଣି ବନେଇ ପାରିବେ କି ଯେମିତି କି ଲଙ୍କା କି ଟମାଟ? ହ
ହଁ ଯଦି ତୋ ପାଖରେ ପୁଦି ଧନିଆ ପତ୍ର କି ପୁଦିନା ପତ୍ର ଅଛି ଧନିଆ ପତ୍ର ସେଥିରେ ଖଣ୍ଡେ ଅଦା ଖଣ୍ଡେ କଞ୍ଚା ଲଙ୍କା ଟିକେ ନାକୁ ଲେମ୍ବୁ ଚିପୁଡ଼ି ଦେଇ ଲୁଣ ପକେଇ ଟିକିଏ ମୁଦା ମୁଦା କରି ଚଟଣି ବନେଇଦେବୁ। ସେ ପକୋଡ଼ି ସହିତ ତୁ ଖାଇପାରିବୁ ଆରାମସେ ବଢ଼ିଆ ଲାଗିବ।
ତମେ ତ ବହୁତ ସୁନ୍ଦର ଭାବରେ ମତେ କହିଲ କି ପକୁଡି ବନେଇବା ଟା ସହଜ। ଆଉ ଏଇ ବର୍ଷା ପାଗକୁ ବି ବନେଇକି ଖାଇବାକୁ ବହୁତ ଭଲ ଲାଗିବ। ମତେ ଆଉ କିଛି ନୂଆ ଖାଇବା ଇଛା ଅଛି ପକୁଡି ତ ଆମେ ସବୁବେଳେ ଖାଉଛୁ। ଚା।
ଚା ନୂଆ ଖାଇବୁ ନା। ହେଲେ ମୁଁ ଗୋଟେ ବହୁତ୍ ବଢ଼ିଆ ରୋଷେଇ ବଢ଼ିଆ ଗୋଟିଏ ତୋତେ କହୁଚି ଶୁଣେ। ସୋୟାବିନ୍ ତତେ ଭଲ ଲାଗେ?
ହଁ ସୋୟାବିନ୍ ଆଜ୍ଞା।
ସୋୟାବଡ଼ି କଣ କରିବୁ ବତୁରେଇ ଦବୁ ହେଲା। ଟିକେ ତାକୁ ଲୁଣ ପକେଇ ବତୁରେଇ ଦବୁ। ତାପରେ ତାକୁ ଚିପୁଡ଼ିକି ହାତରେ କାଢ଼ିଦବୁ। ତାକୁ ତାକୁ ନା ପୁରା ଉଁ ଗ୍ରାଇଣ୍ଡରରେ ଅଳ୍ପ ଟିକେ ବହୁତ୍ ଅଧିକ ଚିକ୍କଣ ନ କରିକି ଖଦ ଖଦଡ଼ିଆ ରଖିକି ବାଟି ଦବୁ। ତାପରେ ତୋ ପାଖରେ ଯଦି ଥିବ ସେଇ ଯୋଉଥିରେ ଆମେ ଗାଜର ଉଁ ପିଆଜ ଅଦା ରସୁଣ ସବୁ ଛୋଟ ଛୋଟ ଛୋଟ ଛୋଟ କରିକି କାଟି ଦଉଚେ ପୁରା ତାକୁ କାଟିଦବୁ। ସେଇଥିରେ ମିଶେଇବୁ ସେ ସୋୟାବିନ୍ ରେ। ବେସନ ଟିକେ ମିଶେଇବୁ। ବେସନ ମିଶେଇକି ସବୁ ପ୍ରକାର ମସଲା ଦବୁ। ହଳଦୀ ଗୁଣ୍ଡ, ଧନଆ ଗୁଣ୍ଡ, ଲ ଙ୍କା ଗୁଣ୍ଡ, ସବୁ ପ୍ରକାର ମସଲା ଦେଇକି ତାର ତାକୁ ପୁରା ବନେଇବୁ। ବନେଇକି ହାତରେ ଗୋଲ ଗୋଲ୍ ଆକାର ଦେଇ ତାକୁ ଅଳ୍ପ ଟିକେ ତେଲରେ ତାୱାରେ ହୁଁ। ଦୁଇ ପଟ ସାଇଟ୍ କୁ ଭାଜିବୁ। ଭାଜିକି ଖାଇବୁ। ତାକୁ କୁହାଯାଏ ସୋୟାବିନ୍ ର ଟିକ୍କା। ସେମତି କରିକି ଚଟଣି ଦେଇକି ଧନିଆ ଚଟଣି ଦେହରେ ତୁ ଖାଇପାରିବୁ। କିମ୍ବା ଦହିରେ ଉଁ ଚାଟ୍ ମସଲା ଆଉ ଗୋଲମରିଚ ଗୁଣ୍ଡ ପକେଇକି ଗୋଟେ ପେଷ୍ଟ ବନେଇ ତାକୁ ମଧ୍ୟ ତୁ ଖାଇପାରିବୁ। ସେ ଯୋଉଥିରେ କି ପୃଷ୍ଟି ସାର ମଧ୍ୟ ଅଛି। ଦେହ ପାଇଁ ବି ଭଲ। ଖାଇବାକୁ ମଧ୍ୟ ସ୍ୱାଦିଷ୍ଟ। ଗୋଟେ ନୂଆ ଜିନିଷ ହେଇଗଲା।
ହୁଁ। ଏଇଟା ଏଇଟା ବହୁତ୍ ବଢ଼ିଆ ଜିନିଷଟେ। ପ୍ରଥମେ ତ ଇଏ ପକୁଡି ଠାରୁ ଟିକେ ଅଲଗା। ଆଉ ଏଇଟାକୁ ତେଲରେ ମଧ୍ୟ ଆମକୁ ଛାଣିବାକୁ ପଡିବ ନାହିଁ। ଆଉ ଆମ ଶରୀର ପାଇଁ ମଧ୍ୟ ଏହା ଭଲ। ଏହା ଖାଇବା ଦ୍ଵାରା ଆମ ଆମ ଶରୀର ଭିତରକୁ ପୃଷ୍ଟିସାର ଜାତୀୟ ଖାଦ୍ୟ ଜୀବ ନା।
ହଁ ନିହାତି। ପୃଷ୍ଟିସାର ଜାତୀୟ ସୋୟାବିିନ ରେ ଯେହେତୁ ବହୁତ୍ ଅଧିକ ମାତ୍ରାରେ ପୃଷ୍ଟିସାର ଅଛି, ତୁ ତ ନିରାମିଶାସି ତ ତୋରି ପାଇଁ ସୋୟାବିନ୍ ଦହି ଏସବୁ ଜିନିଷ ବହୁତ୍ ଭଲ। ଖାଇବାଟା ଦେହ ପାଇଁ ବହୁତ୍ ଭଲ।
ସେଇଆ ମୁଁ ମାଙ୍କୁ କହିବି। ଏଇ ଜିନିଷ ଟା ଯେମିତି ତୁ ମତେ କହିଲୁ ତାଙ୍କୁ ସେଇପରି ଭାବରେ ମୁଁ କହିବି ଆଉ ସେ ମତେ କରିକି ଖାଇବାକୁ ଦେବେ। ଆଉ ମୁଁ ତାର ଫୋଟୋ ଚିତ୍ର ପଠେଇବି।
ଆଚ୍ଛା। ବଢ଼ିଆ କଥା ଠିକ୍ ଅଛି। ତୋ ପାଟିରୁ ଖାଇବା ଖାଇବା କଥା ଶୁଣି ଶୁଣିକି ମୋ ମନରେ ମଧ୍ୟ ଲାଳସା ଉଠିଲାଣି। ମତେ ମଧ୍ୟ ଇଚ୍ଛା ହେଉଚି ଘରେ କିଛି ଗୋଟେ ବନେଇକି ଖାଇବା ପାଇଁ।
କଣ କରିବା କୋଉ କୋଉଠିକୁ ତ ଏଇନା ଯାଇପାରିବା ନାହିଁ। ଯେଉଭଳି ଭାବରେ ବର୍ଷା ହଉଚି ନା
ବହୁତ୍ ବ୍ୟା ଚିନ୍ତାର ବିଷୟ ବର୍ଷା ଯଦି ଏମିତି ହିଁ ଲାଗି ରହିଲା ଅନବରତ ତାହେଲେ ଘରଦ୍ୱାର ସବୁ ଭାସିଯିବ ସବୁ ପଟି ସେଜ ଯୋଉ ଥିରେ ଆମେ ସବୁ ସେଗୁଡ଼ାକ ସବୁ ଓଦା ହେବାକୁ ଲାଗିଲାଣି। ସବୁ କାନ୍ଥର ଚାରିପଟରୁ ପାଣି ଧୀରେ-ଧୀରେ-ଧୀରେ ତଳକୁ ବୋହିବାରେ ଲାଗିଲାଣି। ଦିନ ରାତି ପାଣି ପୋଛିି ପୋଛା ମାରି-ମାରି ମଣିଷ ପୁରା ବ୍ୟସ୍ତ ହେଇଗଲାଣି।
ଯେଉଁ ଭଳି ବର୍ଷା ହୋଉଛି ନା ମତେ ଲାଗୁଚି ଆଉ-ଆଉ କିଛି ସମୟ ଭିତରେ ଏହି ଫୁଲବାଣୀ ସହରରେ ଥିବା ନଦୀ ପୁରା ଫୁଲ୍ ହେଇଯିବ। ନଦୀରେ ପାଣି ବଢିକି ବନ୍ୟା ଆସିଯିବ।
ମତେ ମଧ୍ୟ ସେୟା ଲାଗୁଚି ସେୟା ହିଁ ହବ।
ଆମର ଏଇ ସହରର ଯିଏ ଅଛନ୍ତି କାର୍ଯ୍ୟରତ ମୁଖ୍ୟ କାର୍ଯ୍ୟରତ ସିଏ ବର୍ତ୍ତମାନ ପାଇଁ ସ୍କୁଲ କଲେଜ୍। ସେଇ ସବୁ ଜିନିଷକୁ ନା ବନ୍ଦ ରଖିଛନ୍ତି କି ପିଲାମାନେ ଘର ବାହାରକୁ ଯିବେ ନାହିଁ।
ନିହାତି ସବୁ ପ୍ରକାର ବିଦ୍ୟାଳୟ ମହାବିଦ୍ୟାଳୟ ବନ୍ଦ ରଖିବା ହିଁ କଥା। ପିଲାମାନେ ବହୁତ ଦୂରରୁ ଆସୁଚନ୍ତି ସମସ୍ତେ ହଇରାଣ ହରକତ ହେଇ ଆସିବେ। ଛୋଟ ଛୋଟ ପିଲା ସବୁ କାହାର କୋଉଠି କଣ ଅସୁବିଧା ହେବ। ବୋହୁତ ଭଲ ପଦକ୍ଷେପ ନେଇଚନ୍ତି। ଜିଲ୍ଲା ପ୍ରଶାସକ ତେଣୁ ତାଙ୍କ କୁ ନିହାତି ଧନ୍ୟବାଦ ଜଣାଇବା ଦରକାର। କଣ କହୁଛୁ କିଛି ଶୁଭା ଯାଉନି ତତୋ କଥା ଭଲ ଭାବରେ?
ବାଶ୍ ଭଗବାନଙ୍କ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଚି। କି ଏଇ ବର୍ଷା ଟାକୁ ସେ କିପରି ରଖିଦିଅନ୍ତୁ।
ଆମରି ପାଖରେ ତ ଆଉ କୌଣସି ପ୍ରକାର ଅ ଉପାୟ ନାହିଁ କେବଳ ଭଗବାନଙ୍କୁ ହିଁ ବାସ୍ ଡାକିବା କଥା କିଏ ହେ ଠାକୁରେ। ଦୟାକର ଆମ ଉପରେ କେମିତି ଏ ବର୍ଷାଟିକୁ ବନ୍ଦ କର।
ନହେଲେ ସବୁ ଅନର୍ଥ ହେଇଯ ଯିବ ବୋହୁତ୍ ବୋହୁତ୍ ଗରିବ ଲୋକ ବୋହୁତ୍ ହଇରାଣର ଅସୁବିଧାର ସମ୍ମୁଖୀନ କରୁଚନ୍ତି।
ସମସ୍ତେ ବୋହୁତ ହଇରାଣ ହୋଉଚନ୍ତି।
ସେଇଆବି ଛମଣିଷ କଣ ବି ଆଉ କରିପାରିବା କେବଳ ଆଉ କେବଳ ଭଗବାନଙ୍କୁ ହିଁ ସନି ନିଜକୁ ସମର୍ପଣ କରିବା ଦରକାର। ଆମରି ମାନଙ୍କ କାରଣ ଯୋଗୁ ଆମର ଏଇ ପରିବେଶରେ ଏଇ ସବୁ ପରିବର୍ତ୍ତନ ହେଇଚେ।
ଆଛା ବୋଉ ବର୍ତ୍ତମାନ ତ ଏତେ ଜୋର ବର୍ଷା ହୋଉଚି। ମୋତେ ମୋର ଫୋନ୍ ଟିକୁ ବସେଇବାକୁ ପଡ଼ିବ।
ଠିକ ଅଛି ମୁଁ ଆପଣଙ୍କ ସହ ପରେ କଥା ହେଉଚି ରହୁଚି ଧନ୍ୟବାଦ।
ଆଛା ହୋଉ ଠିକ୍ ଅଛି ରଖୁଚି ହଁ ରାଧେ ରାଧେ।
ରାଧେ ରାଧେ।
ହଁ ହୁଁ ହୁଁ ହୁଁ।